କୁହନ୍ତୁ ନମସ୍କାର।
କଣ କରୁଛନ୍ତି?
ଏଇ ବସିଛି ଆଉ ଆପଣ?
ମୁଁ ବି ସେଇ ବସିଥିଲି ଏବେ ଖାଇବାକୁ ଯାଉଥିଲି, ଆପଣ ଖାଇଲେଣି?
ହଁ ମୁଁ ଖାଇସାରିଲିଣି କଣ ଖାଇବେ?
ମୁଁ ସେଇ ମାମା ଯାହା କରିଥିବେ ବାପ ତ, ଡାଲି, ଆଉ ଆଳୁଭଜା, ଶାଗଭଜା ସେଆ ହେଇଥିଲା ଖାଇବି ଆପଣ କଣ ଖାଇଚନ୍ତି?
ମୁଏଇ ଭାତ, ଡ଼ାଲମା, ଭଜା, ଖାଇଛି।
ଓହୋ ଆଉ ଆପଣଙ୍କ ଆଡ଼େ ପାଗ କେମିତି, ଖରା, ହଉଚିନା ବର୍ଷା?
ଏପଟେ ସେଇ ନର୍ମାଲହିଁ ଅଛି ଖରା ବେଶୀ ନାହିଁକି ବର୍ଷା ବି ନାଇଁ କୋହଲା ପାଗ ଦେଇଛି।
ଓ ଆମ ଆଡ଼େ ବହୁତ୍ ଖରା ହେଇଚି।
କାଲିବି କୋହଲା ପାଗ ଦେଇଥିଲା ଆଜି ଦିହିପରେ ହଉଚି ପୁରା ବହୁତ୍ ଖରା ହେଲା ତାପରେ ଏବେ ପୋହଲା ପାଗ ଟିକେ ଦେଇଚି ଆଉ ଆଚ୍ଛା।
ଆମଆଡ଼େ ଏତେ ଜୋର ଖରା ହଉଚି ଆଉ କହିହେବନି ବହୁତ୍ ଖରା। ଆଉ ଏବେ ରଜ ଗଲା ଆପଣଙ୍କର ରଜ କେମିତି ଗଲା?
ହଁ ବହୁତ୍ ଭଲଗଲା ଏଇ ଦୋଳିଏକା ଖେଳ ଫିଲ୍ମ ଦେଖିବା ଏତିକିତ। ବୁଲାବୁଲି ଆଉ ଆପଣଙ୍କର?
ହଁ ମୋରବି ବହୁତ୍ ଭଲରେ ଗଲା ମୁଁ କି ନ୍ତୁ ପାର୍ଟିସିପେଟ କରିଥିଲି ପାଖରେ ସେଥିପାଇଁ ମୁଁ ଗାଁକୁ ଯାଇ ପାରିଲିନି ଡ୍ୟାନ୍ସରେ ପାର୍ଟିସିପେଟ୍ କରିଥିଲି ଡୁଏଟ୍ ଡ୍ୟାନ୍ସରେ।
ଆଚ୍ଛା ଆଚ୍ଛା ଆପଣଙ୍କୁ ଡ୍ୟାନ୍ସବି ଆସେ?
ହଁ ସେମତି ମୁଁ ଶିଖେନି ବାସ୍ ଯେତେବେଳେ ଫ୍ରି ଟାଇମ୍ ମିଳେ ଟିକେ ଟିକେ ଶିଖେ ତସେମିତି ଟ୍ରାଏ କରିଥିଲି ବେଷ୍ଟ ଦବାକୁ ଆଉ।
ଆଚ୍ଛା ବଢ଼ିଆ ଆ ନାଇଁ ସବୁଥରେ ପାଟି ପାର୍ଟିସିପେଟ୍ କରିବାଟାବି ଭଲ।
ବାବା ଆଉ ଦିଦି ଗାଁକୁ ଯାଇଥିଲେ ମୋତେ ଡାକିଲେ ମୁଁ କହିଲି ନାଇଁ ମୁଁ ପାର୍ଟିସିପେଟ କରିଚି ପାନ ଅଳତାବି ଥିଲା। ସେଥିରେବି ପାର୍ଟିସିପେଟ୍ କଲି ମୁଁ କହିଲି ନାଇଁ ମୁଁ ଯିବିନି ଆଉତ ଆପଣ ଯାଆନ୍ତୁ।
ପାନ ଅଳତା ମାନେ?
ଆଜ୍ଞା।
ପାନ ଅଳତା ମାନେ?
ପାନ ମାନେ ପାନକୁ ଆପଣ ସବୁ ଦିଆ ହେଇଥିବ ଗୁଣ୍ଡି ଗୁଣ୍ଡିତ ନୁହଁ ଏଇଟାତ ଇଏ ପାନ ରଜପାନରେ ଥିବ ଚୂନ ଥିବ ସେଇ ପାନରେ ସବୁ ଯୋଉ ମିଠା ଜିନିଷ ଥାଏ ନଡ଼ିଆ ଥିବ।
ଆଚ୍ଛା ଆଚ୍ଛା ତଆପଣଙ୍କୁ ତାହେଲେ ଭଲସେ ପାନ ଭାଙ୍ଗି ଆସେ।
ତ, ମୁତ ମତେତ ମୁକେବେ କରିନି ତମୁ ଫ୍ରା ଟ୍ରାଏ କରିଦେଇଥିଲି ଫାଷ୍ଟ ଟାଇମ୍।
ଆଚ୍ଛା।
ଆର ବର୍ଷବି ସେଇ ନେମ୍ ଦେଇଥିଲି ମୋର କିନ୍ତୁ ଆର ବର୍ଷ ମାନେ ମୁଁ
ଆଚ୍ଛା ଆର ବର୍ଷବି କରିଥିଲେ ପାର୍ଟିସିପେଟ କରିଥିଲେ।
ଯାଇଥିଲି ମୁଁ ଆଉ ଡିସକ୍ଵାଲିଫାଇ କରିଦେଲେ। ଯେହେତୁ ଆସିନଥିଲି ସେତେବେଳକୁ ସେଥିପାଇଁ ମୋ ପା ପାର୍ଟିସିପେଟ୍ କରିପାରିଲିନି ଏଇବର୍ଷ କିନ୍ତୁ ମୁଁ ଆଗୁଆ ଯାଇଥିଲିହେରି ପାର୍ଟିସିପେଟ୍ କଲି।
ଓହୋ।
ଆଉ ଅଳତାରେତ ମୁଅଳତା ପୁରା ମାନେ ତରବରରେ ଦିମିନିଟ୍ ଦଉଚନ୍ତି ତରବରରେ ଏମିତି କଲି ଯେ ଅଳତାରେ ଯେ ମୋ କେମିତି ସେଇଗଲା ଏକାଳେ।
ଆଚ୍ଛା ମାନେ ତାଙ୍କର ସେମାନେ ଦିମିନିଟ୍ ହିଁ ଟାଇମ୍ ଦଉଚନ୍ତି ସେଥିରେ ପୁଣି ପରଫେକ୍ଟ କରିବାକୁ ପଡ଼ିବ।
ଦି ମିଣ୍ଟି ରେ ଯେତେ ସୁନ୍ଦର କରିପାରିବ ଡ୍ୟାନ୍ସ ପାଇଁ ବି ସେଇ ଦି ତିନି ମିଣ୍ଟି ହିଁ ଦେବେ।
ଓଃ ଡ୍ୟାନ୍ସ ରେ ବି ଦି ତିନି ମିଣ୍ଟି।
ଆଜ୍ଞା ବହୁତ ପିଲା ଥିବେ ନା ମାନେ ବହୁତ ଲୋକ ପାର୍ଟିସିପେଟ କରୁଛନ୍ତି ସ୍ତ୍ରୀ ଲୋକଠୁ
ଜାଗାରେ ହଉଚି ଡ୍ୟାନ୍ସ ରେ ଦେଖିଚି ଦି ମିନିଟ୍ ଭିତରେ ଥିବ ଅ ଠାରୁ ଗୀତ ଏକା ବନ୍ଦ କରିଦିଅନ୍ତି।
ଛୋଟଠୁ ଧରିକି ମାନେ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ବି ସେଠି ଆସିଥିଲେ ତ ବହୁତ ଲୋକ କ ତ ଡ୍ୟାନ୍ସ ପାଇଁ ତିନି ମିନିଟ ତ ବହୁତ ମୋ ଅନୁସାରେ।
ହଁ।
ଗୋଟେ ମିଣ୍ଟି ଲାଖେ ଦବା କଥା ଏତେ ପିଲା ଲୋକ ମାନେ ବହୁ ଲୋ
ଆଉ ପ୍ରାୟ ଜାଗାରେ ଗୀତ ଏକା ବି ବନ୍ଦ ବି ହେଇଯାଏ।
ଆଜ୍ଞା ହଁ ସେଠି ବି ଗୀତ ହୁଏ ମୁଁ ବି ସେଠି ଗୀତ ତ ଗାଇଚି ଆଉ ପ୍ରାଇଜ୍ ବି ନେଇକି ଆସିଚି।
ଆପଣ କଣ ଡ୍ୟାନ୍ସ ଶିଖନ୍ତି ଗୀତ ଶିଖନ୍ତି ନା ଏମିତି ଇଣ୍ଟରେଷ୍ଟ ଥାଏ।
ନା ମୁଁ ଫାଷ୍ଟ ଟାଇମ ସେଠି ଗୀତ ଗାଇଥିଲି। ଏଇ ଦି ତିନି ବର୍ଷ ତଳେ ଗୀତ ଗାଇଥିଲି ତ ମୁଁ ସୁ ଗୀତ ଗାଇଲା ବେଳେ ସେଠି ଆଗ ଥିଲା ଗୋଟେ ମାନେ ଫାଷ୍ଟ ଥିଲା ଗୀତ ଗାଇବାକୁ ନର୍ମାଲ ଗୀତ ଗାଇବା ତାପରେ ସେଥିରେ ସିଲେକସନ ହେଲେ ଟିଉନିଙ୍ଗ ସହ ଗୀତ ଗାଇବ ତାପରେ ସେଥିରେ ସିଲେକ୍ସ ଚାଲିଲେ ମାନେ ବାଜା ଲୋକ ଥିବେ ବାଜା ବଜେଇବେ ତା ସହିତ ଗୀତ ଗାଇବ। ତ ମୁଁ ତିନିଟା ଆକରେ ସିଲେକ୍ସନ ହେଲି।
ଆଚ୍ଛା କଂ ହେଲେ ଫାଷ୍ଟ ସେକଣ୍ଡ ଥାର୍ଡ ଭିତରୁ।
ମୁଁ ସେକେଣ୍ଡ ରନର୍ ଅପ୍
ଆଚ୍ଛା ବଢିଆ କଂଗ୍ରେଚୁଲେସନସ୍।
ଥ୍ୟାଙ୍କୟୁ ମୁଁ ସେଠି ବି ମାନେ ସେଠି ଖାଇବା ବି ଦିଅନ୍ତି। ମାନେ ଗୋଟେ ପୁଡ଼ିଆରେ ସେଠି ତ ଫାଷ୍ଟ ଦେଇଥିଲେ ଫାଷ୍ଟ ଥର କିଛି ଦେଇନଥିଲେ ସେକେଣ୍ଡ ଟାଇମ୍ ଦେଇଥିଲେ ପୁଡିଆ ଥିଲା ସେଥିରେ ବରା ଚପ୍ ଆଉ ସିଙ୍ଗଡ଼ା ଆଉ ଭେଜିଟେବୁଲ ଚପ୍ ଆଉ ରସଗୋଲା ଏମିତି ସବୁ ଥିଲା ମିଠା ଜିନିଷ। ଆଉ ଆଉ ଯେତେଳେ ମାନେ ବାଜେ ସହିତ ଗୀତ ବାଜିଲା ଥାର୍ଡ ଟାଇମ୍ ସେତେବେଳେ ଦେଇଥିଲେ ମାନେ ବିରିୟାନୀ ଦେଇଥିଲେ ଖାଇବାକୁ। ତ ଖାଇବା ସହିତ ସବୁ ଇନକ୍ଲୁଡ଼ିଂ ଅଛି। ନାଇଁ ସେଦିନ ଗୁରୁବାର ଥିଲା ଭେଜ୍ ବିରିୟାନୀ ଦେଇଥିଲେ।
ଆଚ୍ଛା ଆଚ୍ଛା। ଓ ହଁ।
ମୁଁ ଭାବୁଚି ଏଇ ବର୍ଷ ବି ଯିବି ମାନେ ଗୀତ ଗାଇବାକୁ।
ଭଲ ଆଚୁଆଲି ଏମିତି କଣ ଏମତି ହେଲେ ଆଟଲିଷ୍ଟ ବଢିବ ତମର ଯୋଉ
କରିଥିଲି ମାନେ ଫାଷ୍ଟ ଟାଇମ୍ ଯାଇଥିଲି ମାନେ ଗାଉ ଗାଉ କା ହେଇ ଯାଇଥିଲି। ତ ମୋର ଟିକେ ଅଭ୍ୟାସ ହେଇଯାଇଛି ଏବେ ଗୀତ ଗାଇବାର।
ହୁଁ ଏବେ ଗୀତ ବି ଚାହିଁବ ଯଦି ଶିଖେଇ ପାରିବ ଆହୁରି ତାକୁ ମାନେ ଭଲସେ ଭଏ ଷ୍ଟଉ କ
ଆଉ ଡ୍ୟାନ୍ସ ରେ ବି ସେ କେଣ୍ଡ ପ୍ରାଇଜ୍ ପାଇଥିଲି ସେଦିନ ମୁଁ ଟିକେ ବାବା ମାଆଙ୍କ ସହିତ ବୁଲିବାକୁ ଯାଇଥିଲି ବୋଲି ପ୍ରାଇଜ୍ ବି ମାନେ ଯାଇ କି ଆଣି ପାରଲିନି ସେ ମ୍ୟାାମ୍ ପଚାରିଲେ ପ୍ରାଇଜ୍ ତୁ ଆଣିବା କଣ ପାଇଁ ଆସିଲୁନି। ମୁଁ କହିଲି ଯଦି କହିଥାନ୍ତି ବାବା ମାମାଙ୍କ ସହିତ ବୁଲିବାକୁ ଯାଇଥିଲି ସେ କଣ ଭାବିଥାନ୍ତେ, ମାନେ ଖରାପ ଭାବିଥାନ୍ତେ ପ୍ରାଇଜ୍ ଅଛି ବାବା ମାଙ୍କ ସହିତ ଏବେ ବୁଲିବାକୁ ଯାଇଛି ପ୍ରାଇଜ୍ ଟା ନେଇକି ଯାଇଥିଲେ ଆଉ ଯଦି ପ୍ରାଇଜ୍ ଟା ଦେବେନି ସେଥିପାଇଁ କହିଲି ବାବା ମାନେ ମାମାଙ୍କ ଦେହ ଖରାପ ଅଛି।
ଆଚ୍ଛା, ଆଚ୍ଛା।
ସେ ନହେଲେ କଣ ଭାବିବେ ସେଥିପାଇଁ କହିଲି।
ଏଟାକୁ ମାନେ ତୋମ ସୋସାଇଟି ଭିତରେ ହୁଏ ନା ଏମତି ତୋମ ଘ-ଇଏରେ ପାଖରେ ହିଁ ହୁଏ?
ଗୋଟି ଗୋଟେ କିଲୋମିଟରରୁୁ ବି କମ୍ ହବ ମାନେ ଅଳ୍ପ ବାଟ।
ଆଚ୍ଛା।
ମୋ ସାଙ୍ଗରେ ଯୋଉ ସାଙ୍ଗ ନାଚୁଥିଲା ସିଏ ବି ପ୍ରାଇଜ୍ ଆଣିକି ଆସିଛି, ମୋତେ ଦେ ଖେଇଲା ମୁଁ ଭାବିନଥିଲି ବି ହେବି ମୁଁ କାରଣ ଫାଷ୍ଟ ଟାଇମ୍ କରିଥିଲି ନା ଡ୍ୟାନ୍ସ। ଭାବିନଥିଲି ହେବି ବୋଲି ସେ କହି ମୁଁ କହିଲି ଆମେ କିଛି ହେଇଛୁ କି ବାସ୍ ସେମତି ତାକୁ ପଚାରିଲି। ସେ କହିଲା ହଁ ଆମେ ସେକେଣ୍ଡ ପ୍ରାଇଜ୍ ପାଇଛୁ, ମୁଁ କହିଲି ସେ କେଣ୍ଡ ପ୍ରାଇଜ୍ ପାଇଛୁ ମୁଁ ତ ଜାଣିନି, ସେ ମ୍ୟାମ୍ ତାପରେ ସାଙ୍ଗେ ସାଙ୍ଗେ କଲ୍ କଲି ସେ ମ୍ୟାାମ୍ କହିଲେ ଏବେ ଆଉ ହବନି କେତେବେଳେ ଆସିକି କଲେକ୍ଟ କରିଦବ ତୋମର ଆଉ। ମୋତେ ଲାଗୁଚି ଆର ବର୍ଷ ମିଳିବ, କାରଣ ଆର ବର୍ଷ ସେ ଲୋକଙ୍କୁ ଏଇ ବର୍ଷ ମିଳିଚି ମାନେ ପ୍ରାଇଜ୍।
ଆଚ୍ଛା, ଆଚ୍ଛା। ଏମିତି ତ ଭଲ ନୁହେଁ ନା କି ଯେବେ ହେଇଯିବ ସେବେ ହିଁ ପ୍ରାଇଜ୍ ଟା ଦେଇଦବା କଥା।
ତା ପରଦିନ କି ତା ପରଦିନ ଦେଇଦେଇଥିଲ ଆଇଥିଙ୍ଗ୍ ଭଲ ହେଇଥାନ୍ତା।
ହଁ।
ସେଠି ମାନେ ପ୍ରାଇଜ୍ ଟା ଯାହା ପାଖରେ ଅଛି ସିଏ ଯଦି ଆସିନଥିବେ। ତ ବହୁତ ଲୋକ ନା ଯେତେବେଳେ ଏକାଠି ହେବେ ସେତେବେଳେ ପ୍ରାଇଜ୍ ତ ଥିବ ଯଦି କାହା ପାଖରେ ଥିବ ସେଇ ଲୋକଟା ଆସିନଥିବ ଆଉ ଜଣେ ଆସ ଥିବ, ତାହେଲେ କଣ ଲାଭ?
ହୁଁ।
ଆପଣ ଏମତି ପାର୍ଟିସିପେଟ୍ କରିଚନ୍ତି?
ନା ଆମ ଆମର ତ ଏଇଠି କିଛି ପାର୍ଟିସିପେଟ୍ କରିବାକୁ କିଛି ନଥିଲା ଏଇଠି ହଉଛି ଗୋଟେ ଉଁ, ମେଳା ଟାଇପ୍ ର ପଡିଥିଲା ଆମେ ଯାଇଥିଲୁ ବୁଲିବାକୁ। ସେଇଠି ବହୁତ ସାରା ଏମ ତି ଖାଇବା ଜିନିଷ, ଖେଳନା ଦୋକାନ ଡ୍ରେ ସ୍ ଦୋକାନ ସବୁ ବରହ୍ମପୁର ରୁ ଯୋଉମାନେ ଆସିଥିଲେ ସେମାନେ ସବ
ମେଳା ଟାଇପ୍ ର ପଡ଼ିଥିଲା?
ହୁଁ।
ଆମ ଘର ପାଖରେ ବି ଏଠି ଏ ମାନେ ମେଳା ଟାଇପ୍ ର ପଡିଥିଲା। ସବୁ ଟେକ୍ସନାରୀ ଜିନିଷ ଷ ଠୁ ଆରମ୍ଭ କରି ଖାଇବା ଜିନିଷ ଖେଳ ସବୁ ପଡ଼ିଥିଲା।
ହଁ।
ଆପଣ ମାନେ ବସିଛନ୍ତି ରାମଦୋଳି କି ବ୍ରେକ୍ ଡ୍ୟାନ୍ସ ତ ପଡ଼ିଥିବ?
ନା ମୋତେ ଡର ଲାଗେ ମୁଁ କେବେବି ବସେନି ରାମଦୋଳି ଏକାରେ। ବାଲିଯାତ୍ରାରେ ପଡେ ନା ବାଲିଯାତ୍ରାରେ ମୁଁ କେବେ ବି ବସିନି ଆଜି ଯାଏ କେବ ବେ ମୁଁ ବସିନି।
ଏଇ ବର୍ଷ ବି ମାନେ ପଡ଼ିଥିଲା ଏ ବର୍ଷ କିନ୍ତୁ ରାମଦୋଳିଟା ପଡ଼ିନଥିଲା ନହେଲେ ମୁଁ ପଡ଼ିଥିଲେ ବସିଥାନ୍ତି। ରାମଦୋଳି ଟା ପଡ଼ିନଥିଲା ଏଥର ଗୋଟେ ନୂଆ ଜଲ୍ ପରି ପଡିଥିଲା।
ଆଚ୍ଛା ଆଚ୍ଛା।
ଆଉ ବ୍ରେକ୍ ଡ୍ୟାନ୍ସ ବ୍ରେକ୍ ଡ୍ୟାନ୍ସ ପଡ଼ିଥିଲା ହେଲେ ମୁଁ ବସିଲିନି ଇଚ୍ଛା ହେଲାନି।
ଓହୋ ରାମଦୋଳି ରେ ବସିଲେ ଡର ଲାଗେନି?
ବହୁତ ଡର ଲାଗେ ମାନେ ଜୀବନ ଛାଡିଗଲା ଭଳିଆ ଲାଗେ ତଥାପି ମୁଁ କଷ୍ କଷ୍ଟ ମଷ୍ଟେ ବସେ ମୋ ପାଖରେ ଯଦି କିଏ ବସିବ ବସ୍ ବସିବି ତାକୁ ଧରିକି ନହେଲେ ତ ମୁଁ ବସି ପାରିବିନି ଏକୁଟିଆ।
ଆଚ୍ଛା ଆଚ୍ଛା।
ସାଙ୍ଗମାନେ କି ଘର ଲୋକ ଦିଦି କି ଯିଏ ହଉ। ବସିଲେ ମୁଁ ବସିବି ଆଉ ମୁଁ ଆମେ ସିନା ବସ ବସି ଦଉଛୁ ହେଲେ ମାନେ ଯୋଉ ଆମ ଜେଜେବାପା ଜେଜେମା ମାମା ବାବା ଏମାନେ ତ ଟୋଟାଲି ବସିବେନି।
ସେମାନଙ୍କର ବୟସ ହେଲାଣି ନା ସେଥିପାଇଁ ବସ୍ ବେଶୀ ଉପରୁ ଗଲେ କାଳେ
ଆଗରୁ କେବେ ଏମିତି ଯେ ଜିନିଷ ଜାଣିନଥିଲି ବସି ନଥିଲି ନୂଆ ନୂଆ ଜାଣିଛନ୍ତି।
ହୁଁ।
ତ ଆମେ ତ ବସି ପାରିବା ଆଉ ଯୋଉ ମାନଙ୍କର ବି ଡାଇବେଟିସ ପେସେଣ୍ଟ ଯେମିତି ମୋ ମାମା ବି ଡାଇବେଟିସ୍ ପେସେଣ୍ଟ। ତ ସେମାନଙ୍କର ବି ମାନେ ହବନି ହାର୍ଟ ପ୍ରବ୍ଲେମ୍ ତ ଆହୁରି ହାର୍ଡ ସେମାନେ ତ ବସି ପାରିବେନି ହାର୍ଟ ଉଠିକି ବାହାରି ପଡିବ ସେଇ ଟାଇମ ରେ ରାମଦୋଳି ରେ ବସିଲା ମାନେ।
ଏମିତି ଲୋକ ମାନେ ଏମିତି ଲୋକଙ୍କ ବସିବା କଥା ବି ନୁହଁ।
ଠ
ଦେହ ଖରାପ ହେଇଯାଇପାରେ ଜଣେ ଜଣେ ତ ବାନ୍ତି ବି କରିଦିଅନ୍ତି ବାନ୍ତି ହେଇଯାଏ। ମୋର ଯାହା ହଉ କେବେ ବାନ୍ତି ହେଇନି ନହେଲେ ସେଠି ଲୋକ ହିଁ ଗାଳି କରିଥାନ୍ତେ ରାମଦୋଲରେ ବସିବ ଯଦି ତମର ଯଦି ଏମିତି ପ୍ରୋବ୍ଲେମ ଅଛି ତ କଣ ପାଇଁ ବସୁଛ?
ଆଚ୍ଛା ଆଚ୍ଛା ନାଇଁ ମୁଁ କେବେ ବି ବସିନି।
ଆପଣ ବସିକି ଥରେ ଟ୍ରାଏ କରିବେ ଫାଷ୍ଟ ମଜା ଲାଗ ଲାଗିବ ମାନେ ତଳକୁ ଖସିଲା ବେଳକୁ ପାହାଡ ତଳକୁ ଖସିଲା ଭଳିଆ ଲାଗିବ ଉପରକୁ ଆସିଲା ପରେ ଟିକେ ଭଲ ଲାଗେ କିନ୍ତୁ ତଳୁ ଖସିଲା ବେଳେ ଲାଗେ ଆପଣ ବହୁତ ସମୟ ତଳୁ ଖସୁଛନ୍ତି ଉପ ଉପୁରୁ କୁ ସାଙ୍ଗେ ସାଙ୍ଗେ ଆସିକି ପୁଣି ତଳକୁ ଖସିବ। ଉପରକୁ ଆସିଲା ବେଳେ ଆପ ରାମଦୋଳି ଟା ଯେତେବେଳେ ବୁଲିକି ଉପରକୁ ଆସିବ ଆପ୍ ଆପଣଙ୍କୁ ଲାଗିବ ଯେ ଅ ମାନେ ଭଲ ଲାଗିବ। କିନ୍ତୁ ସେଇ ଭଲ ଟା କମ ସମୟ ପାଇଁ ତଳୁକୁ ଖସିଲା ବେଳକୁ ବହୁତ ଟିକେ ଅଧିକ ସମୟ ଖସିବ ତ ସେଇ ଟାଇମରେ ଅଧିକ ଡର ଲାଗିବ।
ଅ
ମୁଁ ତ ଯେତେବେଳେ ବସେ ଆଖି ବୁଜିକି ବସେ ମତେ ବହୁତ ଡର ଲାଗେ।
ଆଚ୍ଛା ଆଚ୍ଛା।
ଫାଷ୍ଟ ଟାଇମ ବସିଲା ବେଳେ ମୁଁ ଖାଲି କହୁଥିଲି ଏଇ ରାମ ଦୋଳି ଟାକୁ ରଖିଦିଅ ସେ ଲୋକ ରଖୁନଥିଲେ କି ଶୁଣୁ ନଥିଲେ। ସେକେଣ୍ଡ ଟାଇମ ବସିଲା ବେଳକୁ ମତେ ଲାଗିଲା ରାମ ଦୋଳିଟା କମ ଥରେ ବୁଲୁଛି।
ହୁଁ ଅ ହଉ ଆଉ। ଅହଉ ଆପ ତ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା ମତେ। ଆଉ ଆପଣ ଫ୍ରି ଥିବେ ଆଉ ଅଧଘଣ୍ଟା ପରେ?
ଆଜ୍ଞା ଆଜ୍ଞା।
ହଁ ହଉ ମୁଁ କଲ୍ କରିବି ଅଫଲାଇନରେ ତାପରେ କଲ୍ କରିବି ଏଥିରେ ଆଉ। ହଉ ରଖୁଛି।
ଆଜ୍ଞା।